ହ୍ୟାଲୋ ଆପଣଙ୍କୁ ଶୁଭୁଛି ମୋ ଭଏସ?
ହଁ ହଁ ଶୁଭୁଛି।
ଆଜ୍ଞା ନମସ୍କାର ମ୍ୟାାମ ଆପଣ ଏବେ କଅଁ କରୁଛନ୍ତି?
ଏଇ ବସ୍ ଥିଲି ଆଉ ଏଇ ଯୋଉ ଖରାବେେଳେ ତ କୁଆଡ଼େ ଯିବା ଆସିବା ନାହିଁ।
ହୁଁ ଆଚ୍ଛା। ଆ ଆପଣ କଣ ଖାଇଥିଲେ ଆଜି?
ଆଜି ତ ଦହିବରା ଟିକେ ଖାଇଥିଲି ଆଉ।
ଆଚ୍ଛା ଦହିବରା ଆପଣ ନିଜେ ବନେଇଥିଲେ ନା ବାହାରୁ ଆଣିଥିଲେ?
ନାଇଁ ନିଜେ ବନେଇଥିଲି।
ନିଜେ ଯେ କେମିତି ବନୋଉଚନ୍ତି ମାନେ କେମତି ନା ଇଏରେ ମୋବାଇଲରୁ ଦେଖି ୟୁଟ୍ୟୁବରୁ ଦେଖି ନା ନିଜେ ଜାଣିଚନ୍ତି ଏମତି ଆଗରୁ ବନାନ୍ତି କେବେ ଘରେ ସେମତି ବନାନ୍ତି ଆଗରୁ?
ଆଗରୁ ବୋହୁତ ବାର ବନେଇଥି ଏ ବନେଇଥିଲି ମତେ ଆକଚୋଲି ଦହିବରା ବି ବୋହୁତ ପସନ୍ଦ ମାନେ ଆମେ ହୁଁଁ ଉଁ ମୁଁ ତ ଆଗରୁ ଯେମତି ପ୍ରଥମେ ପ୍ରଥମେ ଯେତଳେ ବନେଇଲି ଏଇ ସେତଳେ କଣ ହୁଏ ନା ଉବୁ ଟାଣ ହେଇଯାଏ ବରା ଗୁଡାକ।
ହ ହ।
ଉଁହୁଁ ପୁରା ମୁଁ କହିବି ସମସ୍ତଙ୍କର ହୋଉଛି ଆଉ ମୋର କାଇଁ ହୋଉନି ମୁଁ ବୋହୁତ ଚେଷ୍ଟା କରେ ମାନେ ଯେତେ ଥର କରିବି ନା ପୁରା ଟାଣ ହେଇଯିବ ମତେ ସମସ୍ତେ କହିବେ କହିବେ ତୋର ଆଉ ତୋ ଦ୍ଵାରା ତ ହେଇପାରିବନି। ତୁ ଯେତେ ସେତେବେଳେ ତ କରୁଚୁ ଖାଲି ଟାଣ କରିଦୋଉଚୁ। ହେଲା ତ ସେତବେଳେ ପ୍ରଥମେ ପ୍ରଥମେ ଆସିଥାଏ ଉଁ ହେଲା ଉଁ ତ ସେଇଟା ତ ବହୁତ ମତେ ଇଏ ଲାଗେ ମାନେ ଏବେ ମାନେ ଏବେ ଏମିତି ସିଚୁଏସନ ହେଇଗଲା କି ସମସ୍ତେ କୋହୁଚନ୍ତି ତୋର କେମତି ହୋଉଚି ଆଉ ଆମର କାଇଁ ହୋଉନି ଏନଟା ତ ସେଇଟା ଜଣେ ଚୋଲି ମତେ ଆମର ଏପଟରେ ହୋଉଚି ଗୋଉଡ ସାହି। ମାନେ ଏପଟେ ଯୋଉ ସବୁ ଅଛନ୍ତି ସବୁ ଗୋଉଡ଼ ସାହି ସ ଏପଟେ ଆମର ହୋଉଚି ଫେମସ୍ ହୋଉଚି ଦହିବରା। ତ ଉଁ ଆମର ବି ଆମେ ଯେଉଁପଟେ ବି ରହୁଥିଲୁ ପ୍ରଥମେ ସେପଟ ଏରିଆରେ ଦହିବରା ହୁଏ ମିଠା ଦହିବରା ହୁଏ କେବେ ଏଇ ଆଳୁଦମ୍ ଏସବୁ ହୁଏନି ତ ଉ ସେପଟେ ଖାଲି ସେମତି ଜଷ୍ଟ ମି ମିଠା ମିଠା ଜଷ୍ଟ ଲାଗେ ଗୋଟେ ଆଇଟମ୍ ଥାଏ ମାନେ ତା ଏପଟେ ଯେମତି ଦହିବରା ଆଳୁଦମ୍ ପ୍ଲସ୍ ତା ସହିତ ଗୁଗୁନି ସେପଟେ ସବୁ ଏମତି ନାଇଁ ସେ ସେଉ ଏମତି ପଡ଼ିକି ଯୋଉ ସବୁ ହୁଏ ଏପଟେ ଆମେ ମାନେ ମୁଁ ଆସିଲାରେ ଏପଟେ ଏଇଟା ହିଁ ଦେଖ ପୁରା ମୂଳରୁ ଦେଖାଏ କିନ୍ତୁ ଆମର ଯୋଉ ଆମେ ଯୋଉ ସେପଟେ ଫାଷ୍ଟ ମୁଁ ଝିଅ ବେଳେ ରହୁଥିଲି ସେପଟେ ଏମତି ନାଇଁ ଖାଲି ଦହି ପାଣି କରିଦେବେ ଏତେ ମିଠା ମିଠା କରିଦେବେ ଆଉ ଜଷ୍ଟ ଜିରା, ଲଙ୍କା ଗୁଣ୍ଡ ଉପରୁ ଟିକେ ଦେଇଦେବେ ବିଟ ଲୁଣ ପକେଇକି ବାସ୍ ଏମତି ଦିଅନ୍ତି। ତ ମତେ ବୋହୁତ ପସନ୍ଦ ତ ମୁଁ କହିବିକି ଆଉ ମୁଁ ତ କେବେ କରିପାରୁନି ଦେ ଖିବା ତ ଯେତେବେଳେ ଏଇଠିକି ଆସିଲି ବରା କରେ ବରା ଜଷ୍ଟ ଯେମତି କରନ୍ତି ବରା କର ଛାଣିଦେବି ଆଉ ତାକୁ ପାଣିରେ ପକେଇଦିଏ। ତ ସିଏ ପାଣି ରେ ପକାଏନି ଡାଇରେକ୍ଟ୍ ଦହିରେ ପକେଇ ଦିଏ ତ ସିଏ ଆଉ ହୁଏନି। ଡାଇରେକ୍ଟ୍ ଦହିରେ ପକେଇଲେ ତ ମୁଁ କହେ ସମସ୍ତେ ସେ ଦହିରେ ପକୋଉଚନ୍ତି ଆଉ ମୋର କାହିଁ ଏତେ ଖଟା ହେଇଯାଉଚି? ତାପରେ ଯେହେତୁ ଏପଟେ ଗୋଡ ସେ ଏପଟେ ସେ ଲୋ କୋ ସେଇ ବିଜ୍ନେସ୍ ହିଁ କରନ୍ତି। ତ ପୁରା ନୁସ୍କା ବି ପୁରା ଶସ୍ତା ଟୋଟାଲି ମାନେ ଟେନ୍ସନ୍ ନାହିଁ। ତା ମୁଁ ଜଣଙ୍କଠୁ ଶିଖିଲି ସିଏ ଥରେ ମତେ ବନେଇକି ଦେଇଥିଲେ। ଆମର ଜଣେ ରିଲେଟିଭ ଇଏ ମେମ୍ବର ହେବେ। ସିଏ ଜଣେ ଏମିତି ବନେଇକି ଦେଇଥିଲେ ତ ଖାଇଥିଲି। ମୁଁ କହିଲି ତମେ ଏମିତି କେତେ ସୁନ୍ଦର କରିଚ ପୁରା ଯେମିତି କିଣା ଦହିବରା। ଆଉ ଆମେ କଣ କରିପାରୁନୁ? କହିଲାଠୁ ସିଏ ମୋତେ ବତେଇ ଦେଇଥିଲେ। କି ଚାଉଳ ଯେତିକି ପରିମାଣରେ ନବ ବିରି ସେ ତିକି ପରିମାଣରେ ନବ ନେଇକି ତାକୁ ଗ୍ରାଇଣ୍ଡିଙ୍ଗ୍ କରିକି ଚାରି ପାଞ୍ଚ ଘଣ୍ଟା ବାହାରେ ଥୋଇଦବ, ଚାରି ପାଞ୍ଚ ଘଣ୍ଟା ଥୋଇଦଲା ପରେ ତା ଦେହରେ ସେ ଟିକେ ଫ୍ଲପି ହେଇଯିବ ତାକୁ ଆଉ ଟିକେ ହା ହାତରେ ବୁଲେଇଦେବ ସେଥିରେ ଲୁଣ ପଡ଼ିବନି। ଉଁ ତ ତାକୁ ତମେ ଡାଇରେକ୍ଟ୍ କଣ କରିବ ନା ତେଲ ଗରମ କରିବ ତ ବରା ପରିକା ବନେଇବ ହଁ ତାକୁ ଛାଣିବ ଆଉ ଏକାଠି ରଖିଦବ ଛଣା ହେଇସାରିଲା ପରେ ସମ୍ପୂର୍ଣ୍ଣ। ତାପରେ ସବୁ ତକ ଏକା ସାଙ୍ଗେ ପାଣିରେ ପୁୁରେବ ହେଲା। କେ ସାଙ୍ଗେ ସଉତକା ପାଣି ରେ ପୁରିଲି। ତାପରେ ଦହିର ମାତ୍ରା ମୁଁ କଁ କରେ ସବୁବେଳେ ଧରନ୍ତୁ। କିଲେ ବିରିକୁ ମୁଁ ଅଧ ଲିଟର୍ ଦହି ଦେଇଦେଏ ସିଏ କହିଲେ ନାଇଁ ସେମିତି ଦେଲେ ଏମତି ଟେଷ୍ଟ୍ ଆସିବନି ତ କିଲେ ବିରିରେ ବିରି ଚାଉଳରେ ଦହି ପରିମାଣ ବୋହୁତ୍ କମ୍ ମାନେ ଅଢେଇଶ୍ ସରୁ ବି ବୋହୁତ୍ କମ୍ ତ ପକେଇଲି। କେଲଲା ପରେ ପୁରା ବଢିଆ ଟେ ଫୁଲିଥିଲା ଆଉ ସେଦିନଠୁ ଆଉ ଭୁଲ୍ ହୋଉନି, ଆଉ ଏ
ଖିଚି ସେଇଟା ଦହି ପରିମାଣ ବୋହୁତ୍ କମ୍ ଥାଏ ସେଇଟା ହିଁ ଟେଷ୍ଟ୍ ଲାଗେ ବେସି ଦହି ହେଲେ ଟିକେ ଆମ୍ବଳା ହେଇଯାଏ ବି, ଟିକେ ଆମ୍ବଳା ଆମ୍ବଳା ଲାଗେ ତ ଟେଷ୍ଟ୍ ଲାଗେନି।
ହୁଁ। ତାପରେ ଆଳୁଦମ୍ ବି ତାର ବି ଟେକ୍ନିକି ଅଛି, ଯେମ୍ତି ଆମେ ବି ରେଗୁଲାର୍ ଇଏ କରୁଥିଲୁ କିନ୍ତୁ ସିଏ କହିଲେ ନାଇଁଳୁଦମ୍ ର ବି ତା ଆଳୁଦମ୍ ଅଲ୍ଗା ଟେକ୍ନିକ୍। ଆଉ ତା ଘୁଗୁନି ର ବି ଅଲଗା ଟେକ୍ନିକ ତା ଘୁଗୁନି କଣ ହବ ନା ସେ ତିରେ ହଳଦୀ ପଡିବନି, ସେ ଡାଇରେକ୍ଟ ଖାଲି ମଟନ୍ ସିଝା ହବ ଆଉ ଛୁଙ୍କ ହବ। ଆଉ ମସ୍ଲା ଟିକେ ପଡିବ, ଆଉ ଆଳୁ ଆଳୁଦମ୍ ବି ପୁରା ସେମ୍ତି ତାର। ମାନେ ଆଳୁଦମ ହବ କିନ୍ତୁ ସେଥିରେ ଟିକେ ଲବଙ୍ଗର ଫ୍ଲେଭର୍ ଟା ଅଧିକ। ପଡିବ ମାନେ ଲବଙ୍ଗ ଟାକୁ ବ ଲବଙ୍ଗ ଆଉ ଧନିଆକୁ ତା ମସ୍ ଲାରେ ଟିକେ ପରିମାଣରେ ଅଧିକ ଏଇ ଦିଟା ଦିଆଯିବ। ଆଉ ତାପରେ ଡାଲ୍ଚିନି ଗୁଜୁରତି ଆମେ ଯେହେତୁ ପିଓର୍ ଭେଜିଟେରିୟାନ୍ ଆମର ପିଆଜ ରସୁଣ ପଡେନି, ତ ଆମକୁ ଆମେ ଏଇ ମସଲା ହିଁ ୟୁଜ୍ କରିକି ଆଳୁଦମ୍ ଇ କରୁ।
ଆଛା ଆପଣ ପିଆଜ ରସୁଣ ଖାଆନ୍ତିନି?
ନା।
ଓ ଆଚ୍ଛା ତ ତାହେଲେ ଏମିତି କରିକି ତାପରେ ଯୋଉ ଆଉ ସେଓ ଆଉ ମକା ଏସବୁ ପକେଇକି ଖାଆନ୍ତି ଆଚ୍ଛା ଆପଣ ରାଗ ଖାଆନ୍ତି? ଲାଗେ ମାନେ
ବେଶୀ ଖାଏନି। ତଥାପି ମାନେ ହାଲ ଆଗରୁ ଆଗକୁ ଝିଆ ବେଳେ କିନ୍ତୁ ବହୁତ ଖାଉଥିଲି ରାଗ। ମାନେ ଦଶଟା ପନ୍ଦରଟା କଞ୍ଚା ଲଙ୍କା ନହେଲେ ଖାଇବିନି ଭାତ।
ଆଉ କିନ୍ତୁ ଏବେ ପୁରା ଗୋଟେରେ ସୀମିତ ଆଉ। ଯ ଯୋଉ ପିଲା ଛୁଆ ହେଲା ପରେ ଖାଇବା ସବୁ ବନ୍ଦ ହେଇଗଲା।
ହଁ ସେଇଟା କୁହନ୍ତି କଣ ଯେ ଆଉ ଆମେ ଖାଇଲେ କି ଆମର ଦେହ ଖରାପ ହେଲେ କିଛି କଣ ହେଲେ ଛୁଆଙ୍କର ବି ଦେହ ଖରାପ ହବ କି କଣ? କୁହନ୍ତି ତ
ହଉ। ସେ ପୁରା ଛାଡି ହେଇଗଲା ଆଉ ଖାଇବାର ତ ନହିଁ ଗୋଟେ ଗୋଟେ ଖାଏ ଆଉ ମାନେ ଅଭ୍ୟାସ ତାହେଲେ ଛାଡିଇଗଲା ମାନେପୁରା ଛାଡି ହେଇଗଲା।
ହଁ। ସେ ଯାହା ଆପଣ ଘରେ ଏତେ ସବୁ ବନେଇକି ଖାଉଛନ୍ତି ଆଉ କଣ ସବୁ ଘରେ ବନାନ୍ତି।
ନା ଆମେ ଆଚୁଆଲି ବାହାରେ ମୁଁ ବହୁତ କିଣିକି କିଛି ଖାଇପାରେନି ତ
ଆଚ୍ଛା ହଁ ବାହାରୁ ହଁ ବା ଆପଣ ତ ପିଆଜ ରୋସୁଣ ଖାଉନାହାନ୍ତି ନା ବାହାରୁ ତ ସବୁ ଜିନିଷରେ ପିଆଜ ରସୁଣ ପଡୁଛି। ତ ଆପଣ ନିଜେ ହିଁ ଘରେ ତିଆରି କରିବେ ସବୁ ବହୁତ ଭଲ ପିଓର ଭେଜିଟେରିଆନ ଆପଣ ଖାଇବେ। ସେଟା ନିଜ ଦେହ ପାଇଁ ବି ଭଲ ଆଉ ଯେହେତୁ ଆପଣ ଏଇଟା ଖାଉନାହାନ୍ତିନ କରୁଛନ୍ତି ସେଥିପାଇଁ ବି ବହୁତ ଭଲ। ତାହେଲେ ଆପଣ ଆଉ କଣ ସବୁ କରନ୍ତି କରିକି ଖାଆନ୍ତି ଘରେ
ହୁଁ ବହୁତ ବଷୁ ତ ବହୁତ ପ୍ରକାର ଆଇଟମ୍ ଗୁପଚୁପ୍ ବି ଘରେ ବନାଏ ଏଇ ସବୁ ଜିନିଷ ଘରେ ହିଁ ବନେଇ ଦିଏ। କାରଣ ସମୟ ଟିକେ ପାଇଲେ ମୁଁ ଚାହିଁକି ନୂଆ ନୂଆ ଜିନିଷ କଣ ଟିକେ ମାନେ ଯେମିତି ବାହାରେ ତ ଦେଖେ ନା ତ ଚାଉମିିନ ମଞ୍ଚୁରିଆନ ରୋଲ। ଏସବୁ ନିଜେ ହିଁ ଘରେ ବନେଇ ଦିଏ।
ହଁ ବାହାରୁ ଖାଇବା ବି କଣ ହଁ ବାହାରେ ଖାଇବା କଣ ଭଲ କି? ଏ କ ଖାଇବ ଘରେ ବହୁତ ଭଲ ସେ ସବୁ ନିଜେ ବନେଇ
ବଢିଗଲାଣି ସବୁ ଦରଦାମ ଏତେ ହେଇଗଲାଣି ଯେ ଆପଣ ବାହାରୁ ବି ଆଣି ଖାଇବେ ବି ପାଞ୍ଚଶହ ଛଅଶହ ଟଙ୍କାର ଖାଇଲେ ବି ମାନେ ସେତେ ବଡ ଫ୍ୟାମିଲିକୁୁ ବି ଆଉ।
ହଁ ସେଇୟା ତ ସେତିକି ଟଙ୍କାର ଜିନ୍ସ ଜିନିଷ ଆଣି ସାରିଲା ପରେ ଘରେ ନିଜେ ସେତିକି ଟଙ୍କାର କଲେ ବି ଟଙ୍କା ବଳିବ ସମସ୍ତଙ୍କର ପେଟ ପୁରା ଖାଇବେ ଭଲରେ ମାନେ ସମସ୍ତେ ଶାନ୍ତି ସେଟା ସେଥିରେ
ହଁ ସେ ବି ପୁଣି ଆଉ ଦୁଇ ତିନି ଥର ହେଇଯିବ।
ହଁ ଠିକ କଥା କହିଛନ୍ତି ସେଟା ପୁଣି ହେଇଯିବ ଅଧିକା ଟାଇମ ଆଉ ତା ଦେହରେ ବି ବାହାରିବା କହୁ ତେଲ ଫେଲ କରୁଛନ୍ତି ସେ ତେଲ କି ଭଲ ସେ ବି ସେଇ ପୋଡା ତେଲ କୋଉଠି କଣ ଶଣାସୁଣି କରିଥିବ ସେଇ ସେଇ ତେଲ ରହିଥିବ ସେଇଥିରେ ହିଁ କରୁଛନ୍ତି। ସେଗଡ଼ା ବି କୋଉ ଦେବା ପାଇଁ ଭଲ କି ତ ନିଜେ ଘରେ ଯେତେ ତିଆରି କରିକି ଖାଇବ ସେଇଟା ହିଁ ଭଲ।
ହୁଁ। ଦହିବରା ର ଚାଟ୍ ବି ଗୋଟେ ହୁଏ। ସେ ବି ବହୁତ ଭଲ ଲାଗେ ହୁଁ। ସେଇଟା ଆମେ କଣ ଖାଲି ଦହିବରା ଆଳୁ ଦମରେ ଟିକେ ଦହିବରା ଅଧିକ ନଉ କିନ୍ତୁ ଆଳୁ ବି ପଡେ କିନ୍ତୁ ଦହିବରାରେ ଯୋଉ ଚାଟ ରେ ଆଳୁ ପଡେନି ସେଟା କେବଳ ଗୋଟେ ଖଣ୍ଡେ କି ଦିଟା ଖଣ୍ଡେ ଦହକରା ନେବେ ତା ଉପରେ ଆମର ମ ଟର ରେ ସିଝା ହେଇଥିବ ଘୁଗୁନି ଟା ସେଇଟା ପଡିବ। ତାପରେ ଆପଣଙ୍କର ଯୋଉ ଖଟା ମିଠା ଚଟଣି ଯୋଉ ଆସେ ସେ ପଡିବ ଟିକେ ଦହି ପଡିବ ଆ ପାପୁଡି ପଡିବ ତାପରେ ସେଓ ପଡିବ ତାପରେ ଆଉ
ମକା ଫକା ଏ ସବୁ ପକେଇକି ବୋଧେ ଖାଆନ୍ତି ଆଉ। ଏଇଟା ତ ମୁଁ କେବେ ଖାଇନି ନିହାତି ଏବେ କରିକି ଯବେ
ଧନିଆ ପତ୍ର ଆପଣ ହ ଆପଣ ଯେମିତି ପିଆଜ ରସୁ ଣ ଯିଏ ଖାଉଚନ୍ତି ପିଆଜ ରସୁଣ ପକେଇ ପାରିବେ ପିଆଜ ପକେଇ ପାରିବେ କାଟିକି। ଆମେ ତ ଏମତି ହିଁ ପାପ ପାପୁଡି ପକାଉ ଡାଳିମ୍ବ ଟିକେ ଲାଷ୍ଟକୁ ପକା ଆଉ ଟିକେ ଗାର୍ନିସ୍ କଲେ ଭଲ ଲାଗେ।
ଆଚ୍ଛା।
ଟଳିମ୍ବ ନହେଲେ ଆଉ ବେଶୀ ଭଲ ଲାଗେ କଣ କହିଲେ ଯୋଉ ଆପଣଙ୍କର ପୋଦିନା ଆଉ ଧନିଆ ର ଚଟଣିୀ ଟା ତାକୁ ବି ପୁରା ପକେଇବେ ତ ସିଏ ଆ ହୁରି ଟେଷ୍ଟ ବହୁତ ବଢିଆ କରେ ଚାଟ୍ ମସଲା ପକେଇବେ ଟିକେ ଉମ ଆପଣଙ୍କର ଆଉ ବିଟ୍ ଲୁଣ ହେଲା ଚାଟ ମସଲା ହେଲା ଜିରା ଲଙ୍କା ଗୁଣ୍ଡ ହେଲା ଆକୁ ଟିକେ ପକେଇଲେ ଆଉ ଟିକେ ଭଲ ବଢିଆ ଲାଗେ ଆଉ ସୁଇଟ୍ କନ ଯଦି ପକେଇ ପାରିବେ ସିଏ ବି ଆଉଡ଼ି ଭଲ ଲାଗିବ। ଯିଏ ଆଉ କାକୁଡି ଆଉ ଗାଜର ଏଇଟା ନିହାତି ଦରକାର।
ହଁ ହଁ। ହଁ ସେଟା ତ ପକେଇଲେ ବହୁତ ସବୁଥିରେ ସେଟା ପକେଇଲେ ଟେଷ୍ଟ ଆସେବି ସେମତି। ଭଲ ବି ଟେଷ୍ଟ ଆସେ ଯଉ ହୁଁ।
ଯେହେତୁ ଅଳ୍ପ ପରିମାଣର ଦହିବରାଟା ଥାଏ
ହୁଁ। ଆଜ୍ଞା କୁହନ୍ତୁ ହଁ। ଆଉ ହେମିତି ଯୋଉ ଗୁପଚୁପ ସ୍ପେଶାଲ ଯୋଉ ଦହି ଗୁପଚୁପ ପକାନ୍ତି ସେଥିରେ ବି ଏ ସବୁ ହିଁ ପକାନ୍ତି ଏ ସବୁ ପକେଇଲେ କାକୁଡି ଫାକୁଡି ସବୁ ପକେଇଲେ ସିଏ ବି ସେମିତି ଭଲ ଲାଗେ ତ ସେଟା। ଜିନିଷ ଏଟା ଗୋଟେ ଏମିତି ଜିନିଷ ବି ଯଉ ମେନ୍ କରି କାକୁଡି କାକୁଡି ଗାଜର ବିଟ ଏମିତି ଜିନିଷଟା ଯୋଉଥିରେ ବି ପକେଇବ ସେଟା ଭଲ ଲାଗିବ ସେଟା ମତେ ତ ବହୁତ ଭଲ ଲାଗେ। ସେ ଜିନିଷ ଗୁରାକ ପକେଇବେ।
ଦେହ ପକ୍ଷରେ ବି ବହୁତ ଭଲ।
ହଁ ଦେହ ପାଇଁ ବି ସେଟା ବହୁତ ଭଲ ଆଉ ଏମିତି ଆଉ। ହ ଆଛା ଟାଇମ ହେଇଗଲାଣି ଆଉ ମୁଁ ଆପଣଙ୍କ ସହିତ ପରେ କଥା ହେବି। ଆଜ୍ଞା ରଖୁଚି ଆଜ୍ଞା ନିମସ୍କାର।
ନମସ୍କାର।